ଆଜ୍ଞା ନମ୍
ପ୍ରଣାମ୍ ଶୁଭ ସଖାଳ।
ପ୍ରଣାମ୍ ପ୍ରଣାମ୍ କଣ କରୁଚନ୍ତି ଶୁଭ ସକାଳ।
କଁ କରୁଥିଲି କଣ ଆଜି ଟିକେଏ ବହୁତ୍ ଗରମ ହୋଇଥିବାରୁ ନୂତନ ଖାଦ୍ୟ। ନୂତନ ଖାଦ୍ୟର ବନ୍ଦୋବସ୍ତ ଟିକେ ମୁଁ କରୁଛି।
ଓ ହୋ ନୂତନ ଖାଦ୍ୟର ବନ୍ଦୋବସ୍ତ କରୁଛନ୍ତି।
ହଁ।
ଆଉ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ଅଛି ନା?
ହଁ ସ୍ଵାସ୍ଥ୍ୟ ତ ଭଲ ଅଛି। ଖାଦ୍ୟ ବିଷୟରେ ଆପଣ ଜାଣିବେ କି ନୂତନ ଖାଦ୍ୟ କଣ।
ହଁ ହଁ ଜାଣିବି, ଆପଣଙ୍କ ସାଙ୍ଗରେ ମୁଁ ଟିକେ କଥା ହେଇଯାଏ, ଆପଣ କେମିତି ଅଛନ୍ତି। କଣ କରୁଛନ୍ତି ମୁଁ ଟିକେ ଆଗେ କଥା ହେଇଯାଏ, ତାପରେ ଖାଦ୍ୟ ବିଷୟରେ କଥାବାର୍ତ୍ତା ହେବା ଆଉ। ଆଉ ଆପଣଙ୍କ ସ୍ଵାସ୍ଥ୍ୟ ଭଲ ଅଛି ନା?
ହଁ ହଁ।
ଆଉ। ଆଉ ଆପଣଙ୍କର ଆଜି ଖାଦ୍ୟ କଁ ହେଇଥିଲା? ସକାଳେ ଯୋଉ ଜଳଖିଆ କଁ କରିଥିଲେ?
ଜଳଖିଆ ତ ଆଜ୍ଞା ଖରାକୁ ଦେଖୁଛନ୍ତି ନା। କୋଉ ଭଳିଆ ମୁଁ ଟିକେ ଦହିବରା। ପ୍ରସ୍ତୁତି କରିଥିଲି ଘରେ ନିଜ ହାତରେ, ନିଜ ଦେଶୀ ଗାଈ କ୍ଷୀରରେ ଦହି ପକେଇଥିଲି। ଆଉ ହଁ ଗାଈ ଯେହେତୁ ରଖିଛି ଦିଟା।
ମତେ ଟିକେ ଦହିିବରା ରେସିପି ଯୋଉ ପ୍ରସ୍ତୁତି ଟା ମତେ ଟିକେ କୁହନ୍ତୁ ଟିକେ ମୁଁ ଟିକେ ଶୁଣିବି। ଆଜ୍ଞା ମତେ ଟିକେ କୁହନ୍ତୁ ଦହିବରା ରେସିପିଟା।
ଟାକୁ ପାଣିରେ ପକେଇ ଦେବେ।
ଆଜ୍ଞା।
ବିରି କୁ ତାକୁ କୁ ଟିକେ ଧୁଆଧିଇ କରିଦେଇକି, ଯୋଉ। ଉଁ ଆପଣଙ୍କର ଯୋଉ ବଟା ଥିବ ଶିଳ ବଟା ଆଉ ଶିଳ ରେ ଯଦି ବାଟିବେ ତ ବରା ବରାଟି ବହୁତ ସ୍ବାଦ ଲାଗିବ।
ଆଜ୍ଞା ଆଜ୍ଞା।
ଆଉ ତାକୁ ବାଟି ଦେଇ, ତା ଦେହରେ ଟିକେ ପିଆଜ ଭୃସଙ୍ଗ ପତ୍ର। ଆଉ ଯୋଉ ଆମର ଅଦା। ଯୋଉ। ଆମ୍ବ ଅଦା ଟିକେ ଆମ୍ବ କଶିଆ ଅଦା ଜାଣିଛନ୍ତି ନା।
ଆମ୍ବ କସିଆ ଅଦା। ହଁଁ ହଁ ସେଇଟା ମୁଁ ଜାଣିଛି।
ହଁ ସେଇଗୁଡା ସବୁ ଟିକେ ପକେଇକି, ବରା ଟିକି। ସୁସ୍ୱାଦୁ ହିସାବରେ ଟିକେ ଛାଣି ତାକୁ ଟିକେ ପାଣିରେ ପକେଇଦେବେ, ତା ପରେ ଦହି ଟିକେ ଏଠି ଦହିରେ ଭେସୁଙ୍ଗ ପତ୍ର ଲଙ୍କା ଫୁଟଣ ଦେଇ ତାକୁ ଟିକେ ବଘାରି ଦେଇଥିବେ, ଆଉ ଯୋଉ ପାଣିରୁ ଚିପୁଡ଼ିକି ଦହି ବରା ଗୁଡିକ ସେ ଦହିରେ ପକେଇବେ, ପକେଇଲେ ତାପରେ ବିଟ ଲୁଣ ଟିକେ ପକେଇକି, ସ୍ଵାଦ ହିସାବରେ ଲୁଣ ପ୍ରଥମେ ଦେଇଥିବେ, ବିରିରେ ହଉ ଦହିରେ ହଉ ସ୍ଵାଦ ଟିକେ କମ୍ କରିକି ଲୁଣ ଦେଇଥିବେ। କାରଣ ବିଟ ଲୁଣ ଟା ପକେଇବେ, ହଁ ବିଟ ଲୁଣାଟା ସେଠି ଲୁଣ ଟାକୁ ବଢେଇ ଦବ, ଲୁଣ ବି ଟିକେ କମ୍ ଖାଇଲେ ଭଲ। କାରଣ ଦେହ ପାଇଁ ବ୍ଲଡ୍ ପ୍ରେସର ଉଚ୍ଚ ରକ୍ତଚାପ ଯାହାର ସମାନ ଥିବ ଟିକେ ଲୁଣ ଟା ବି କମ୍ ଖାଇବା ଦେହ ପାଇଁ ଭଲ।
ହଁ ଲୁଣ ଟା କିନ୍ତୁ କମ୍ ଖାଇବା ଦେହ ପ୍ରତି ସତ କଥା କିନ୍ତୁ ଭଲ।
ଖରାଦିନେ ତା ଉପରେ କଣ କରିବେ ନା ସେଉ ଗାଣ୍ଠିଆ ଟିକେ ପିଆଜ କଟା ଟିକେ ଯୋଉ ଆମର ହେଲା ଧଣିଆ ପତ୍ର, ତାକୁ ଟିକେ ପକେଇକି ତ ଖାଇବେ ପୁରା ସଲିଡ୍ ଟେଷ୍ଟ ଆଉ।
ଆଉ ମତେ ତ କହିଲେନି ଆଳୁ ଦମ୍ ଟା ଆଉ ଇଏ ଟା ମ
ଆପଣ ଦହିବରା ବିଷୟରେ ପଚାରିଲେ, ମୁଁ ଦହିବରା ବିଷୟରେ କଇଲି। ଆଉ ତା ସାଙ୍ଗରେ ଯଦି ଆପଣ କରିକି ଘୁଗୁନି ତରକାରୀ ହଉ ଆଳୁ କଷା ହଉ ପକେଇି ଖାଇ ପାରିବେ।
ମତେ ଟିକେ କୁହନ୍ତୁ।
ଆଉ ଆଳୁକୁ ସିଜେଇଦେବେ, ଆଳୁକୁ ସି ସିଜେଇ ଦେଇକି ଚୋପା ଛଡେଇ ଦେବେ, ଚୋପା ଛଡେଇକି ଯୋଉ ମସଲାରେ ସବୁ ପିଆଜ ରସୁଣ ଅଦା ବଟା ତା ଦେରେ ଜିରା ଗୁଣ୍ଡ, ଧଣିଆ ଗୁଣ୍ଡ ଆମର ତ ସବୁ ପ୍ରକାର ଗୁଣ୍ଡ ଆଜିକାଲି ମିଳୁଚି ଗରମ୍ ମସଲା ଟିକେ ସବୁ ଦେଇକି କଷି ଦେଇକି ଆଳୁ କଷି ଦେଇକି ପାଣି ଟିକେ ଦେଇଦେବେ ହେଇଯିବ, ବେଶୀ ପାଣି ଆଉ ବେଶୀ ପାଣି କରିବେନି।
ଆଜ୍ଞା-ଆଜ୍ଞା ବୁଝିପାଇଲିି, ସେଟା ପୁରା-ପୁରା କାଠୁଆ-କାଠୁଆ କରିବି। ମାନେ ଅଳପ ଅଳ୍ପ ସୁୁଖିଆ ଟାଇପ୍ ର ମାନେ ଟିକେ ଖାଇଲା ବେଳୁକୁ ବଢିଆ ଲାଗୁଥିବ। ଆଜ୍ଞା-ଆଜ୍ଞା।
ତାପରେ ଉଁ ସେଓ ଗାଣ୍ଠିଆ ପକେଇକି ପିଆଜ ପକେଇକି ଖାଇବେ ଆଉ। ଜଣେ-ଜଣେ ଖାଲି ବିି ଖାଇବାକୁ ଭଲ ପାଆନ୍ତି, ଘର ଜିନଷ ଯେହେତୁ ଜଣେ-ଜଣେ ଖାଲି ବି
ଆଜ୍ଞା ହଁ ଛକ ଅପେକ୍ଷା କିନ୍ତୁ ଘରେ କରିିକି ଖାଇବ କିନ୍ତୁ ବହୁତ୍ ଭଲ୍ ଲାଗେ। ବଜାର ଅପେକ୍ଷା, ଆଉ ଆଜି ଦଶ୍ ଟା ବେଳକୁ ପଖଳ ଖାଇବେନି କି ଆଜ୍ଞା?
ହଁ ପଖାଳ ବି ଆଜି ଦହି ପଖାଳ କରିଚି। ଯୋଉ ଆପଣ ବି ଶୁଣ ହଁ ଶୁଣନ୍ତୁ ଖରାଦିନେ ଯେ ସେ ଦହିଟାକୁ ଏଡ୍ କରିବେ ଖାଦ୍ୟରେ, ବ୍ୟବହାର ଯଦି ଖାଦ୍ୟରେ ଦହିଟା କରୁଚନ୍ତି, ରୋଗ ପ୍ରତିଶୋଧ ଶକ୍ତି ଟା ବଢିବ ଆପଣଙ୍କର। ତେଣୁକରି ଆଜି ଯୋଉ ଖରା କାଲି ଯୋଉ ରାତିରେ ବିଲକୁଲ୍ ଶୋଇ ହେଲାନି ଏତେ ଗରମ୍, ସେଥିପାଇଁ ମୁଁ ଆଜି ସବୁ ଦହି ଜା ତୀୟ ଖାଦ୍ୟର ପ୍ରସ୍ତୁତି କରିଛି।
ଆଜ୍ଞା।
କାରଣ ପେଟ ଥଣ୍ଡା ପେଟ ଥଣ୍ଡା ହେଲେ ମନ ଥଣ୍ଡା, ଆଉ ପେଟ ଥଣ୍ଡା ହେଲେ ତ ନିଦ ମାଡିବ ନା ମଣିଷ ଯଦି ମଣିଷ ଯଦି ତା ନିଦ ଟାକୁ ଠିକ୍ ସମୟରେ ଆଠ ଘଣ୍ଟା ପୂରଣ କରିପାରିବ, ତାହେଲେ ତା ମନ ବି ମାନେ ଶାନ୍ତି ରହିବ ମାନେ କଥାବାର୍ତ୍ତା କାଲି ସବୁ ଠିକ୍ ରହିବ ଆଉ ଯଦି ନିଦ ଟା ଠିକ ନଥିବ, ଦେଖିବ ଆପଣଙ୍କୁ ସବୁଥିରେ ଚିଡ୍ଚିଡା। ଚିଡ୍ଚିଡା ପଣ ଆସିବ ଆପଣ ଠିକ୍ ରେ କାମ କିଛି କରିପାରିବେନି।
ଆଜ୍ଞା।
ସେଥିପାଇଁ ମୁଁ ଦହି ପଖାଳର ବି ବନ୍ଦୋବସ୍ତ କରଚି ସକାଳୁ ଦହିବରା ଟିକେ ଖାଇଚୁ। ଆଉ ଦହି ପଖାଳର ବି ଆଜି ବନ୍ଦୋବସ୍ତ କରିଚି।
ଦହି ପଖାଳ ଖାଇବ କେତେଟାରେ ଆସିକି ସାଢେ ଦଶଟା ହେଲାଣି ଏଗାରଟା ବେଳକୁ ବୋଧେ ଖାଇବ।
ହଁ ଆମେ ପା ଆଜି ଆଉ ଗରମ ଭାତର ପ୍ର ପ୍ରସ୍ତୁତି ନାହିଁ ଦହି ଦହିବରା ତ ଖାଇଚୁ। ଏବେ ବାରଟା ଓପରେ ହୋଉ
ପଖାଳ ଆ ମୁଠେ ଖାଇଦବ ସଇଲା ଆଉ ଏକାତ ଶାନ୍ତିରେ ଶୋଇବ ଟିକେ ଆଉ।
ହଁ ମାଟି ହାଣ୍ଡିରେ କାଲି ପଖାଳିଥିଲି ଦହି ଭାତ ଦିରେ। ଆଜି ତାକୁ ଦହି ପକେଇବି ହଁ ପଘାରିଲି। ଆପଣ ତ କଲ ଫୋନ କଲେ ସେତିକିବେଳେ ଆଉ ମୁଁ ଟିକେ ଶାଗ ଭଜା ଟିକେ କରିଚି। ବଢି ଦିଟା ଟିକେ ଚୁରିଚି ବଢି ଚୁରିନି ମାନେ ଭଜି ଭୁଜିିକି ରଖିଚି ଖାଇଲା ବେଳକୁ ଚୁରିବୁ ଆଉ।
ହଁ।
ଆଉ ମାଛ ଦିଟା ପଠେଇଥିଲି ତାକୁ ଟିକେ ଭଜା ଭଜି ଧୁଆ ଧୁଇ କରି ତାକୁ ଭାଜି ଭୁଜିିକି ରଖୁଛି। ତେଣୁକରି ଆଜି ପଖାଳଟା ପୁରା ହବ ଆଉ।
ଆଜି ପଖାଳ ତାହେଲେ ମସ୍ତ ହୋଉଚି।
ହୁଁ ପଖାଳଟା ପୁରା ଆଜି ପୁରା ପଖାଳଟା ଆଜି ମସ୍ତ ଖାଇବାକୁ।
ଉଁ ହୁଁ।
ଗ ପଖାଳ ତ ଆମ ଓଡିଆ ମାନଙ୍କର ଶୁଣନ୍ତୁ ପଖାଳ ତ ଆମ ଓଡିଆ ମାନଙ୍କ ତାଙ୍କର ହେଲା ମାନେ ମୁଖ୍ୟ ଖାଦ୍ୟ
ଆଜ୍ଞା।
ତାକୁ ବି ବାହାର ଲୋକ ବି ଉମ୍ ବାହାରେ ବି ଆମର ପ୍ରାଧାନ୍ୟ ମିିଳିଲାଣି ପୁ ଦହି ପଖାଳକୁ ଆମର ବାହାର ରାଷ୍ଟ୍ର ଗୁଡାକରେ ବି ଆମର ପ୍ରାଧାନ୍ୟ ମିଳିଲାଣି।
ପ୍ରାଧାନ୍ୟ ମିଳିଲାଣି ଆମ ଓଡିଶାରୁ ବି ବାହାରୁ ଓଡିଶାକୁ କୁ ପା ବାହାରୁ ଲୋକ ଆଉଚନ୍ତି ପଖାଳ ଖାଇବା ପାଇଁ।
ହୁଁ ଆମେ କାଇଁ ଆମ ଖାଦ୍ୟକୁୁ ଭୁଲିବା ଆମେ ବି ତାକୁ ବନ୍ ଉଁ ଠିକ ଭାବରେ ପ୍ର ତୁତି କରିକି ଖାଇବା ଆମ ଦେହ ପାଇଁ ବି ସେ ଭଲ।
ଏଇ ଯୋଉ ପଖାଳ ଖାଇଲା ବେଳୁ ଗୋଟେ ଗୋଟେ ଲୋକ କୋହୁଚନ୍ତି ତମେ ପଖାଳ ଖାଉଚ। ମୁଁ କହିଲି ପଖାଳ ଖାଇଲୁ କଣ ହେଲା କି ପଖାଳ ଆମ ଖାଦ୍ୟ।
ପଖାଳ ଆମର ମାନେ ପିଓର ଖାଦ୍ୟ। ଖାଲି ଖାଦ୍ୟ ନୁହେଁ ଆମର ମାନେ ଓଡିଆ ମାନଙ୍କର ଓଡିଆ ମାନଙ୍କର ମାନେ ଚିହ୍ନ ସିଏ ପଖାଳ, ଆମ ଜଗନ୍ନାଥ, ଆମ ହଁ ପଖାଳଟା ଆମର ନିହାତି ଦରକାର।
ଓ ରସଗୋଲା।
ହ ରସଗୋଲା ତ ଆମର ହୁଁ ଏଇ ଜଗନ୍ନାଥ ଯୋଉ ଫେରିବେ ଆମର ଠାକୁର ଯେତେବେଳେ ଯିବେ ଏଇ ନବଦିନ ଯାତ୍ରା ଯୋଉ ଯିବେ ମାଉସୀ ମାଆ ଘରକୁ ଆମର ସେଟା କୋଉ ପରମ୍ପରା କାଳରୁ ଅଛି ମାନେ ଭାବନ୍ତୁ ଆସିଲେ ଠାକୁର ଯୋଉ ବଡ ଦାଣ୍ଡରେ ରହିବେ ଏକାଦଶୀ କଇବେ ସେତିକି ବେଳେ ଠାକୁରଙ୍କ ପାଖରେ ରସଗୋଲା ହେଇଥାଏ।
ରସଗୋଲା ଭୋଗ ହେଲେ ସେ ଲକ୍ଷ୍ମୀ ମାଆ ରାଗି ଥି ତାଙ୍କ ଲାଗି ରସଗୋଲା
ତାଙ୍କୁ ନେଇକି ମାନ ଭଞ୍ଜନ କରନ୍ତି ଜଗନ୍ନାଥ ନେଇକି ସ୍ତ୍ରୀଙ୍କୁ ବୁଝାନ୍ତି ଯେ ଜଗ ରସଗୋଲା ଖାଇକି ତମେ ବୁଝିଯାଅ ମୋ ଭୋଉଣୀକି ନେଇକି ଯାଇଥିଲି। ଯେହେତୁ ଓଡିଆ ଘର ସେଥିପାଇଁ ଭାଇ ଭୋଉଣୀର ପରମ୍ପରା ଗୋଟେ ଅଛି। ଆମର ରାକ୍ଷୀ ପୂର୍ଣ୍ଣିମା ହଉ ଜଗନ୍ନାଥ ଦେଖେଇ ଦେଇେଇଛନ୍ତି ଯେ ଭାଇ ସାଙ୍ଗରେ ସବୁବେଳେ ଭଉଣୀ ଭଉଣୀ ସାଙ୍ଗରେ ସବୁବେଳେ ଭାଇ ସ୍ତ୍ରୀ ଜାଗାରେ ସ୍ତ୍ରୀ ଆମ ପରମ୍ପରା ସେଇଆ ଭାଇ ଭଉଣୀର ସମ୍ପର୍କ ଟା ସେଥିପାଇଁ ଆମ ଓଡିଶାରେ ହିଁ ଭଲ, ଆମ ପରିବାର ଆମ ପରିବାର ଆଉ କୋଉଠି ପରିବାର ତମେ ଦେଖୁଛ? ସବୁ ବାହାରେ ବାହାରେ ଯିଏ ଯାହାର ଚାକିରି କଲେ କିଏ ତାର ସୁବିଧା ଦୁଃଖ ସୁଖ ବୁଝିଲେ ଆମର କିନ୍ତୁ ଦାଦା ବଡା ବାପା, ଭାଇ, ଭଉଣୀ, ପୁତୁରା, ଝିହାରୀ ସମସ୍ତଙ୍କୁ ନେଇକି ଆମ ପରିବାର।
ହଁ କଣ ଗୋଟେ ହେଲା ଭୋଜି ଭାତ ହେଲା ସମସ୍ତେ ଆସିବେ।
ହୁଁ ସେଇଟା ଭଲ ଲାଗେ, କି ନା ଖାଲି ସୁଖରେ ନୁହେଁ ଦୁଃଖରେ ବି ଆଜି ଦୁଃଖ ବି ପଡିଥିଲେ ପରିବାର ପୁରା ପାଖରେ ଠିଆ ହୁଏ ନା।
ହଁ।
ଦୁଃଖ ହଉ ସୁଖ ହଉ ପରିବାରଟା ପାଖରେ ଥାଏ ସେଇଟା ଭଲ ଲାଗେ ସମସ୍ତେ ସମସ୍ତଙ୍କୁ ହୁଁ ସମାଯୋଗ କରନ୍ତି ସେଇଟା ଭଲ ଲାଗେ।
ହଁ ସେଇଟା ତ ବେଶୀ ଖୁସି ଲାଗେ ବହୁତ ଆନନ୍ଦ ଲାଗେ।
ହୁଁ।
ଯାହା ହଉ ମୋ ପରିବାର ମୋ ପାଖରେ ଅଛି, ନା। ଜଣ ଜଣଙ୍କର ତ ପରିବାର ବି ପାଖରେ ନଥାନ୍ତି।
ହଁ ସେଇଥିପାଇଁ ତ ପିଲାମାନେ କିଛି ଶିଖିପାରନ୍ତିନି, ଯୋଉ ପିଲା ଯୋଉ ପିଲା ଛଟରୁ ବଡ ଯାଏ ପରିବାରରେ ବଢିଥାଏ ସିଏ ଏ ମାନେ କିଛି ଖରାପ କାମ କରିବାକୁ ମନ ବଳେଇ ନଥାଏ। କାରଣ ସମ୍ପର୍କ କଣ ଭଲ ପାଇବା କଣ ସେ ସ୍ନେହ ପ୍ରମ କଣ ସେ ପରିବାରରୁ ଶିଖିଥାଏ।
ସେ ସବୁ ଶିଖି ଯାଇଥାଏ ତା ପରିବାରରୁ କେମିତି କାହା ସାଙ୍ଗରେ କେମିତି କଥାବାର୍ତା କରିବା କାହାକୁ ସମ୍ମାନ ଦବା।
ହଁ। ସେଇଥିପାଇଁ ଛୁଆ ଟା ବାହାରକୁ ଯାଇକି ବାହାର ମାନେ ଖରାପ ଦିଗକୁ ଗତି କରିନଥାଏ। ପରିବାରରେ ଯୋଉ ପିଲାଟା ବଢି ଥାଏ, ସେ ଜେଜ ଜେଜ ବାପା ହଉ ବଡ ବାପା ହଉ ବଡ ମା ହଉ ଜେଜ ଖୁଡି ସମସ୍ତସ୍ତଙ୍କ ସହ ଭାଇ ଭଉଣୀ ସମସ୍ତଙ୍କ ସମ୍ପର୍କରେ ରହିବ ଯୋଉ ଛୁଆଟି ସେ ଛୁଆଟି ନଷ ମାନେ ଖରାପ ଆଡକୁ ଯାଇନଥାଏ।
ହଁ ପରିବାରରୁ ପ୍ରେମ ପାଇଥାଏ ଶ୍ରଦ୍ଧା ପାଇଥାଏ। ସ୍ନେହ ପାଇଥାଏ ସ୍ନେହ, ଶ୍ରଦ୍ଧା, ପ୍ରେମରେ ବଢିଥାଏ।
ହଁ ଆମ ଓଡିଶା ସଂସ୍କୃତିରେ ବହୁତ କିଛି ଶିଖିବାର ଜାଣିବାର ଅଛି। ସେ ଖାଦ୍ୟ ଠୁ ଆରମ୍ଭ କରି ବେଶ ପସ
ଆଜ୍ଞା ସବୁ କିଛିରେ ଆମର ଇଏ ଅଛି ଆମର ସାଂସ୍କୃତିକ ଏ ଯେମିତି ପିଠା ପଣା ହଉ, ରଜ ସବୁ କିଛି।
ଆମର ତ ବାର ବର୍ଷରେ ତେର ଓଷା ଗୋଟେ କଥାରେ କହିନି ବାର ମାସରେ ତେର ଓଷା, ଆଉ ସେମିତି ଆମର ବାର ମାସ ରେ ତେର ଓଷା ଆ ଆଉ ପ୍ରତି ଓଷାରେ ଗୋଟେ ଗୋଟେ ପ୍ରକାର ଖାଦ୍ୟ। ଯୋଉଟା ଏଇ ପିଠାପଣା ଆପଣ କହୁଛନ୍ତି ସେଟା ପ୍ରତି ଓଷା ରେ ଗୋଟେ ଗୋଟେ ପ୍ରକାର ଖାଦ୍ୟ ଆମର ତିଆରି ହେଇଥାଏ। ପ୍ରସ୍ତୁତ ହେଇଥାଏ, ଆଉ ସେ ପ୍ରତେକ ପି ସେଠାରୁ ସ୍ଵାଦ ଅଲଗା ଥାଏ ଆଉ ସେଇଟା ଦେହ ପାଇଁ ବି ଭଲ ଆଉ ସେ ସ୍ଵାଦ ବି ମାନେ ଆପଣ ଖାଇବେ ଯଦି ଆପଣ ସେଟା କେବେ ବି ଭୁଲି ପାରିବେନି, ଆମର ଏଇ ରଜ ଗଲା ପୋଡପିଠା ରଜ ପୋଡ ପିଠା ଦେଖୁନାହାନ୍ତି ତାର ଗୋଟେ ମହତ୍ବ ଅଲଗା।
ସେ ଗୋଟେ ମାନେ ପୁରା କଣ କୁହନ୍ତି ସେଟା ପୁରା ଗୋଟେ
ଚମି ହେଉ ଏଣ୍ଡୁରି ପିଠା ଏଣ୍ଡୁରିର ସେ ଯୋଉ ହଳଦୀ ପତ୍ର ଦିଆ ହେଇକି ପିଠାଟା ହେଇଥାଏ
ସେ ଯୋଉ ବାସ୍ନାଟା ହଳଦୀ ପତ୍ର ବାସ୍ନାଟା ଏଣ୍ଡୁରି ପିଠା ପି ମିିଠା ବୋତଲ ଯୋଉ ବାସ୍ନାଟା ସେ ବାସ୍ନା ମାନେ ଆଉ ସେ ବାସ୍ନା କୋଉଠି ମିଳିବନି।
ଆଉ ଆମର କାକରା ହେଲା କଣ ଆମର ସବୁ ପ୍ରକାର ପିଠା ସେ ଚକୁଳି ହଉ ସେଚ କୁଳି ଚଟଣି ହେଲେ ବି ତାର ମହତ ଅଛି।
ତାର ମହତ୍ଵ ଅଛି ହଁ।
ଆଉ ସମସ୍ତେ ଏଇ ଜନ୍ମଦିନରେ କେକେ କାଟି ଦଉଛନ୍ତି ଆମ ଓଡିଆ ଘରେ କଣ ଯାହାହେଲେ ଚକୁଳି ପିଠାଟେ ହେଇକି
ଚକୁଳି ପିଠା ମିଠା।
ହଁ ସଠି ଘରେ ମାନେ ଭୋଗଟା ଲାଗିଥାଏ ଆମର ପ୍ରଥମ ଚକୁଳି ପିଠାଟା ହେଇିକି ଭୋଗଟା ପୂଜା ଟା ହେଇଥାଏ ଆମେ କଣ କେକ କାଟିଦବୁ ପ୍ରଥମେ ଏବେ ପାଶ୍ଚାତ୍ୟ କୁ ଅନୁକରଣ କରି ଲୋକ କିଛି ଲୋକ କା କେକ କାଟିଲେଣି କେକ୍ ଟା କିନ୍ତୁ ପ୍ରକୃତରେ କଣ କାଟିିବା କଥା।
ନା। ଆଉ ଆପଣ ଉ ଏଇନା କଣ କହିବେ ଆଉ କିଛି?
କଣ ଆଉ ଟିକେ ଫୋନ କଲେ ତ କଲିତ ଆଉ ଟିକେ କଥା ହେଲି କଥା ହେଇକି ତ ଭଲ ଲାଗିଲା ଆପଣଙ୍କ ସହିତ। ଆଉ କେତେବେଳେ ଫୋନ ବି କରିବେ ଆପଣ।
ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା ତ ଆପଣ ଯାଆନ୍ତୁ କଣ କରିବେ ଆଉ।
ହଉ ଆପଣ ଆଉ କେତେବେଳେ କ ଫୋନ କରିବେ?
ହଁ ମୁଁ ଫୋନ କରିବି ଆ ମୋର ବି କିଛି ଯଦି କିଛି ହଁ ଟିକେ ଶୁଣନ୍ତୁ ମୋର କିଛି ଯଦି ଦରକାର ପଡେ ମୁଁ ତାହେଲେ ଆପଣଙ୍କୁ ଫୋନ କରିବି ଆଉ। ଏ ରହୁଛି ଆଜ୍ଞା ଅଁ ନମସ୍କାର ଆଜ୍ଞା। ପ୍ରାଣାମ, ପ୍ରାଣାମ।